ହଁ ହ୍ୟାଲୋ।
ହଁ ଆପଣଙ୍କ ନା କଣ?
ମୋ ନା ପ୍ରଜ୍ଞା। ତୁମ ନା କଣ?
ମୋ ନା ହରମୋହନ।
କଣ କଣ?
ହରମୋହନ।
ଫାଷ୍ଟ ଟାଇମ୍ ଶୁଣିଲି ନାଁ ଟା। କଣ ମାନେ କଣ ତାର? ହଁ କଣ ମା
ମାନେ ତ ମୁଁ ଜାଣି ନି ବାପା ବୋଉ ଦେଇଥିଲେ ରଖା ହେଇଛି ଆଉ।
ମାନେ ଜାଣିନ ନିଜ ନାଁ ର ମାନେ ଜାଣିବା କଥା।
ମାନେ ମାନେ ଶିବଙ୍କର ନାଁ।
ଓ ଶିିବ ଭକ୍ତ ତାହାଲେ ତୁମେ।
ଆଁ।
ଶିବ ଭକ୍ତ ତାହେଲେ ଆପଣ।
ହଁ ଆପଣଙ୍କ ନାଁ କଣ କି?
ପ୍ରଜ୍ଞା।
ତା ମିନିଙ୍ଗ।
ଜ୍ଞାନ।
ଆଉ ତମ ପାଖରେ ତାହେଲେ ବହୁତ ଜ୍ଞାନ।
ନାଇଁ ସେମିତି ଗୋଟେ ଦେଇ ଦେଇଛନ୍ତି ଆଉ
ଓହୋ।
ହୁଁ
ହ ତ ଭଲ କଥା ଯେ ହେଲେ ନାଁ ଅନୁସାରେ କାମ ବି କରିବା ଦରକାର ନା ଅଛି କି ନାଇଁ?
ହଁ ଅଛି ଆଉ।
ଭଲ କଥା ଯଦି ଅଛି ଯଦି ନାହିଁ ତ ପୁରା ବେକାର କଥା।
ହଁ। ଆଉ ତୁମ ବଲାଙ୍ଗୀର। ଆପଣଙ୍କ ଘର କୋଉଠି? ହହୁଁ
ଆମ ଘର ଯାଜପୁର। ଆପଣଙ୍କ ସ୍ୟାଡେ ଲାଙ୍ଗୁଏଜ କେମିତି କଣ
ଆମର ଏଠି ସମ୍ବଲପୁରୀ କୁହନ୍ତି ଆପଣଙ୍କ ଆଡୁ ଟି
ଟିକେ କହୁନାହାନ୍ତି।
ଆପଣ କିଛି ପଚାରନ୍ତୁ ସେଇଟା ମୁଁ ସମ୍ବଲପୁରୀରେ ରିପ୍ଲାଏ ଦେବି ଆଉ।
ହଁ ତ ଆପଣ କୋଉ କଲେଜରେ ପଢନ୍ତି?
କଣ?
କୋଉ କଲେଜରେ ପଢନ୍ତି?
ସିିବି ରମନ୍।
ୱନ୍ ସେକଣ୍ଡ।
ହାଲୋ।
ହଁ।
ହାଲୋ।
ହଁ। କୁହନ୍ତୁ।
ସେ କଣ କଣ ବରୁ ସାର୍।
ମୁଁ ବିିଟେକ୍ କରୁଛ।
ଆଁ। ପଛା ନା ପପୁ ମେରା ସମାନ ବି ଯେଯା
ଆଉ ତମେ କାଁ କରୁଛ?
ମୁଁ ବି ବିଟେକ କରୁଛି ଭୁବନେଶ୍ଵରରେ।
କେନ ପଢୁଛ?
ତମର ଲାଙ୍ଗୁଏଜ୍ ଏଇ ଭଳିଆ?
ହଁ ପରେ।
ହଉ।
କେନ ପଢୁଛ ତମେ।
ମୁଁ ବିଟେକ କରୁଛି ନା।
ହଁ ତ ତୁମେ କେ କେନ୍ କଲେଜରେ ପଢୁଛ?
ଆ ଇ ଟି ଆର୍ ଜାଣିଛନ୍ତି ଆ ଇ ଟି ଆର୍।
ହଁ ହଁ ଶୁଣିଛି।
ହଁ ତ ସେଇ କଲେଜରେ। ଆପଣଙ୍କର ସାଡେ ଖାଇବା କଣ କେମିତି ମାନେ କଣ ସବୁ ଏ ମୋ ସିୟା କିଛି ବି
ସେତ ଆମ ସାରେ ଆମ ସାହିରେ ନା ଆମ ହଷ୍ଟେଲରେ କହୁଛ।
ଆରେ ତମ ସାଇଟରେ।
ଚାଉଳ ବରା ବହୁତ ଫେମସ୍ ଆମର।
ଆଁ
ଶୁନିଛ।
ଶୁଭୁନି କଣ କହିଲେ?
ଚାଉଳ ବରା ବହୁତ ଫେମସ୍ ଆମର।
ଓ ହୋ।
ଆଉ ଲେଥା ବହୁତ ଫେମସ୍।
ହଉ ବହୁତ ମସ୍ତ ନା? କେମିତି କଣ କୋଉଥିରେ ସେଟା ହୁଏ ଲେଖା?
ଲେଖାଟା ବେସିକାଲି ହୁଏ ଚାଉଳର ଯୋଉ ପେଷ୍ଟକୁ ଚାଉଳର ପେଷ୍ଟକୁ ଆ ଆମ୍ବିଳା ଭଳିଆ କରାଯାଏ ସବୁ ସବୁ ଭେଜିଟେବୁଲ୍ସ ପକେଇକି ଆମ୍ବୁଳ ପକେଇକି ପାଣି ପକେଇକି ଟିକେ ଦହି ଦେଇକି ସେମିତି କରାହୁଏ ଆଉ। ମୁଁ ଠିକ ସେ ଜାଣିନି।
ଆପଣଙ୍କର ଶାଢୀ ସମ୍ବଲପୁରୀ ଶାଢୀ ତ ପିନ୍ଧିଥିବେ ଶାଢୀ ଡ୍ରେସ।
ହଁ।
ହଁ ମୋ ପାଖରେ ଅଛି ସମ୍ବଲପୁରୀ ଡ୍ରେସ୍ ଟେ ଆଉ।
ଓହୋ ପିନ୍ଧ ବି ନା।
ହୁଁ।
ତାପରେ ସବୁଠାରୁ ଭଲ ଫେଷ୍ଟିଭାଲ।
ନୂଆଖାଇ ତମର ତମର ସେଇଟାର କିଛି ଏମତି ଫେମସ୍ ଡ୍ରେସ୍ ନାହିଁ ନା।
ଫେମସ ଡ୍ରେସ ଆମର ସବୁ ଡ୍ରେସ ଫେମସ ଆମେ ତମେ ସମ୍ବଲପୁର ପୁରୀ ବି ପିନ୍ଧି ପାରିବୁ ସବୁ ପିନ୍ଧି ପାରିବୁ।
ଓନ୍ ଭଳିଆ କିଛି ନାହିଁ।
ଓନ କଣ ପାଟଶାଢ଼ୀ
କଣ?
ପାଟଶାଢ଼ୀ।
ପାଠଶାଢୀ ଟା ସେଇଟା ଏମିତି ନାହିଁ କି ଯାଜପୁରର।
ଆମେ ପିନ୍ଧୁନା ଆମେ ତ କହିଲୁ ସବୁ ଯାଜ
ହଁ ତୁମେ ସବୁ ପିନ୍ଧି ଦିଅ ହେଲେ ମାନେ ତ ଯେମିତି ସମ୍ବଲ ପୁରୀ ଶାଢୀ ମାନେ ଆମ ସାହିର ସେମତି ତୁମର ସେମିତି କିଛି ନାହିଁ ନା।
ଏମିତି ନଥାଉ ତମର ବି ସମ୍ବଲପୁର ନୁହଁ ନା ତମର ବଲାଙ୍ଗୀର।
ହଁ ତ ସମ୍ବଲପୁରୀ ଶାଢୀ ନା ସମ୍ବଲପୁରୀ ଶାଢୀ ସମ୍ବଲପୁର ପୁରିଆ ମାନେ ଯୋଉ ଯେତେ ସବୁ ଡିଷ୍ଟ୍ରିକ୍ଟ ଅଛି ସେଇ ସାଇଡରେ ହୁଁ।
ସବୁଠୁ ବେଷ୍ଟ ସମ୍ବଲପୁରୀ ଶାଢ଼ୀ ମିଳେ ବରଗଡ଼ରେ।
କଣ କଣ?
ସବୁଠୁ ବେଷ୍ଟ ସମ୍ବଲପୁରୀ ଶାଢ଼ୀ ମିଳେ ବରଗଡରେ।
ଓ ମାନେ ତମ ଘର ପାଖରେ ନା କୋଉଠି?
ହଁ ସେଇଟା ଆମ ଡିଷ୍ଟ୍ରିକ୍ଟ ବଲାଙ୍ଗୀର ଡିଷ୍ଟ୍ରିକ୍ଟର ନେକ୍ସଟ ଡିଷ୍ଟ୍ରିକ୍ଟ ପାଖରେ ଅଛି।
ହଉ।
ହୁଁ।
ଆପଣ ଯୋଉ
ଟିକେ ରୁହନ୍ତୁ।
ହଁ କୁହନ୍ତୁ ଆଉ ଆପଣଙ୍କ ଘର ବିଷୟରେ ଟିକେ କୁହନ୍ତୁ ଯାଜପୁର ବିଷୟରେ କଣ ଫେମସ୍ କଣ ଖାଇବା କଣ କି କିଛି ନାହିଁ।
ସିଏ ହେଲେ ଏ ଫେମ
ମାନ ନିଜର କିଛି ନାହିଁ ନା। ହୁଁ।
ଜର ହଁ ହଲୋ। ସ
ହଁ କୁହନ୍ତୁ।
କବିଡ଼ ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହଁ ହ୍ୟାଲୋ।
ହଁ କୁହ।
କୁହନ୍ତୁ ଆପଣ।
ଯଉ ଆପଣ କେବେ ଆସ ଅଶୁଚନ୍ତି ଯାଜ୍ ପୁର ବୁଲି।
ନା ମୁଁ ଖାଲି ଥରେ ଆଉ ଗୋଟେ ଜାଗାକୁ ଯାଇଥିଲୁ ତ ସେଇ ଦେଇକି ଯାଉଥିଲୁ ଆଉ।
ହଉ।
ହୁଁ।
କଣ ଦେଖିଲେ?
କିଛି ନାହିଁ ରାତିରେ ଯାଉଥିଲୁ କଣ ଦେଖିବୁ ଆଉ।
ଅନ୍ଧାର।
ହୁଁ।
ଆପଣ କଣ ଲାଇଟ୍ ଲଗେଇ ଦେଲେନି ରାସ୍ତାରେ।
ହଁ ଯେ ରାତିରେ ବାରଟାରେ ଯାଇଥିଲ ଆଉ କଣ ଜଣା ପଡିବ ମୋର ଗୋଟେ ସାଙ୍ଗଟେ ଅଛନ୍ତି ଯାଜପୁରର ଆଉ।
ଓଉ ମାନେ ବହୁତ ସମବୁଝ ଆସ ତୋର ଭଲ ଲାଗେ ନା ଭଲ ଲାଗେ
ଏବେ ମୋର ସାଙ୍ଗ ଅଛନ୍ତି ତ ବାଧ୍ୟ ଭଲ ଲାଗିବ ଆଉ।
ବାଧ୍ୟ କଣ ଭଲ ଲାଗିବ ଯଦି ଭଲ ଲାଗନ୍ତି କୁହ ଆଉ ଭଲ ଲାଗନ୍ତି ନାଇଁ ଆଉ ବାଧ୍ୟ।
ତୁମ କବୁ ତୁମେ କେବେ ବଲାଙ୍ଗୀର ଯାଇଛ।
ବଲାଙ୍ଗୀର ତ ଯାଇନି ହେଲେ ମତେ କାହିଁକ ଭଲ ବି ଲାଗନ୍ତି ସମ୍ବଲପୁରୀ ଲୋକ
ସମ୍ବଲପୁରୀ ଲୋକ ଭଲ ଲାଗନ୍ତି ନା ବଲାଙ୍ଗୀରଆ ଲୋକ।
ହଁ ମାନେ ବଲାଙ୍ଗୀର ଲୋକ।
ଆଚ୍ଛା ତୁମର କେହି ସାଙ୍ଗଲ ଅଛନ୍ତିି ବଲାଙ୍ଗୀର ର।
ହଁ ଅଛନ୍ତି।
ଓହୋ।
ଆଗରୁ ଜଣେ ବସ୍ ମୁଁ ଖାଲି ଚିହ୍ନିଥିଲି ସ୍କୁଲ ଟାଇମରେ ଗୋଟେ ସାଙ୍ଗ ଥିଲେଆଉ ଏବେ ଅଛନ୍ତି ସାଙ୍ଗ ଜଣେ କଥାବାର୍ତ୍ତା ସବୁ ଏମିତି ଆଉ।
ଖାଲି ଚିହ୍ନିଥିଲେ ଆଗରୁ ଯାହାକୁ
ହଁ ଖାଲି ଜାଣିଥିଲି।
ଓ।
ବେଶୀ କିଛି ନାଇଁ। ତାଆଣେ ଏବେ ସବ୍ ନହେଲେ କେବେ ଭାବିଥିଲି କି ହଁ ଟିକେ ବଲାଙ୍ଗିର ଯିବି।
ସେ କଣ ପାଇଁ ଭାବିଥିଲେ ସେ ଯୋଉ ଫାର୍ଷ୍ଟ ସାଙ୍ଗକୁ ଭେଟିବା ପାଇଁ?
ଆରେ ସେମିତି ନାଇଁ ମାନେ ଏମତି ହଁ ବଲାଙ୍ଗୀର ଶୁଣିଲେ ହିଁ ଟିକେ ଭଲ ଲାଗେନି ପୁରା ଜଙ୍ଗଲ ଟାଇପ୍ ର ସମ୍ବଲପୁରୀ ଟାଇପ୍ ର। ଆ ଟିକେ ମସ୍ତ ଲାଗିବ ଏକ୍ସପ୍ଲୋର କଲେ। ମାନେ ମୁଁ କହୁଛି ଟିକେ ଗାଁ ଟାଇପର। ଥିବ ମସ୍ତ ଲାଗିବ। ଆରେ ମୋର ମାନେ ଇମାଜିିନେସନ ସେମତି ଥିଲା।
ମାନେ ତୁମର ଇମାଜିନେସନ ଏତେ ଖରାପ କି?
ନାଇଁ ହେଲେ ମୁଁ ଭାବି ଦେଇଥିଲି ଆଉ ତାପରେ କେମତି ଟ୍ରେନରେ ଯିବି ଟିକେ ବହୁତ ମସ୍ତ ଲାଗିବ ଏମତି ସେମତି।
ଓହୋ। ହଉ ଆସିବ ଆଉ
ହଁ ହଁ ଯିିବି କେବେ ଏକାଥରେ ସେ ବନ୍ଧୁ ଫନ୍ଧୁ ହେଇକି ଆସିବୁ ଆଉ
କଣ?
ହେଲେ ଯିବି କେବେ ଏକାଥରେ ବନ୍ଧୁ ବନ୍ଧୁ ସେଠି ବାନ୍ଧିକି ଆସିବି ଆଉ।
ହଁ। ଆଉ ତୁମେ ହଷ୍ଟେଲରେ ରୁହ ନା କୋଉଠି?
ହଁ ହଷ୍ଟେଲରେ ହିଁ ରୁହେ ବହୁତ ବେକାର ଖାଇବା ଖାଇବେ।
ସାର୍ ଆଜି ବ୍ରେକଫାଷ୍ଟରେ କଣ ଦେଇଥିଲେ ତୁମକୁ?
ଆଜି ବ୍ରେକଫାଷ୍ଟରେ ଚକୁଳି ଆଉ ଘୁଗୁନି।
ମୁଁ ସେମ୍ ଆମର ବି କୋଇନ୍ସଡେନ୍ସ।
ହଁ।
ଆଉ ତୁମର ଫେଭରେଟ ଖାନା କଣ?
ଏବେ ଖାନା ବିରିୟାନୀ।
ଓ କିଛି ଦେଶୀ ଖାନା ଭଲ ଲାଗେନି କି?
ଆଁ କଣ କହିଲେ।
ଦେଶୀ ଖାନା।
ଦେଶୀ ଖାନା କି?
ହୁଁ।
କିଏ?
ଘି?
ହଁ ହୋ।
ଘିଅ ପସନ୍ଦ।
ହଁ।
ଭାତ ସହିତ ଖାଅ ଘିଅ।
ହଁ।
ଓ
ହଉ ଆପଣଙ୍କ ଟାଇମ ହେଲାଣି ମୁଁ ରଖୁଛି। ଠିକି ଅଛି।
ନା ରଖଣା ଟିକେ ପନ୍ଦର ମିନିଟ ହେଇଯାଉ।
ନାଇଁ ନାଇଁ ଏତେ ନାଇଁ ହଵାର।
ଗାର ମିନିଟ୍
ହଁ ହଁ ଗାର ମିନିଟ ଚଳିବ ଆଉ ଦୁଇ ସେକେଣ୍ଡ ତ ଅଛି ହେଇଗଲା ବି।
ହଉ ରଖିଦିଅନ୍ତୁ ଆଉ କେତେ ହେଲେ କଥା ହେବି ବାଏ।
ହଉ ରଖନ୍ତୁ ବାଏ।